ଅଁ।
ହ ଆପଣ ଏବେ କଣ କରୁଥିଲେ?
ଇଏ ଏବେ ବସିଥିଲି ସନ୍ଧ୍ୟା ବେଳେ ଆପଣ କଣ କରୁଛନ୍ତି?
ସେ ଗ୍ରୀନ୍ ଟି ପିଉଥିଲି ଆଉ।
ମୁଁ ତ ଏବେ ଚାହା ଆଉ ବିସ୍ ହଁ ମୋ ଦେହ ଭଲ ଅଛି ମୁଁ ଏବେ ଚା ବିସ୍କୁଟ ଖାଉଥିଲି ତ। ମୁଁ କହିଲି ଦେଖିଆ ସହଙ୍କ ସହି ସହିତ ବହୁତ ଦିନ ହେଲା କଥା ହେଇନି, ମୁଁ କହଲି ଲେଖ କଣ କରୁଛନ୍ତି, ଆଉ ଦେହ ପା ସମସ୍ତଙ୍କର ଘରେ ଭଲ ଅଛି?
ହଁ ହଁ ଆପଣଙ୍କ ଆଡେ ବର୍ଷା ହେଇଛି କି?
ନା ବର୍ଷା ତ ନାହିଁ ହଉଚି କି ଖାଲି ଗୁଳୁ ଗୁଳି ଲାଗୁଛି। ଜୋରେରେ। ଆଉ ଆପଣଙ୍କ ଆଡେ ବର୍ଷା ହେଇଥିଲା କି?
ନା ନା ଆମର ତ ଯ ଉଠେଇଛି ବର୍ଷା ଉଠ ଉଠେଇଛି ହେଲା ହେଲେ ବର୍ଷା ହେଇନି ଖବର ଅଛି ଖାଲି ବହୁତ ଜୋର ଗୁଳୁ ଗୁଳି ହଉଛି ଆଉ।
ହଉ ଆପଣ ଦିଦି ପଣା ସଂକ୍ରାନ୍ତିରେ ସବୁ କଣ କରନ୍ତି ଆମର ତ ପଣା ସଂକ୍ରାନ୍ତି ହବ ମାନେ ସବୁ ସବୁ ଘର ଲୋକଙ୍କ ପାଇଁ ନୂଆ ଡ୍ରେସ ହୁଏ, ଆମର ବି ନୂଆ ଡ୍ରେସ ହୁଏ ପଣା ସଂକ୍ରାନ୍ତି ଏଇଟା ଆମ ଗାଁରେ ଗୋଟେ ବଡ ପର୍ବ ଯାହାତିରେ ନବବର୍ଷ
ଆମ ଓଡିଆ ମାନଙ୍କର ସେଟା ନବବର୍ଷ ପଣା ସଂକ୍ରାନ୍ତି ସେଥିରେ ବହୁତ
ନାଇଁ ଭଲ ଅଭ୍ୟାସ କର।
ପଣା ସଂକ୍ରାନ୍ତିରେ ଆମର ପଣା ହୁଏ ଆମର ଏଠି ଆମ ଗାଁ ରେ ଆମର ମଙ୍ଗଳା ମନ୍ଦିର ହନୁମାନ ମନ୍ଦିର ତା ଆଗରୁ କୋଣା ସଂକ୍ରାନ୍ତି ଆଗରୁ କଲର ଦିଆ ହୁଏ ଘର ପୁରା ଠାକୁରଙ୍କର କଲର ଠିଆ ହୁଏ। ଆଉ ପଣା ସଂକ୍ରାନ୍ତି ଦିନ ଆମର, ସେ ଗାଁ ରେ ବହୁତ ବଡ ପୂଜା ହୁଏ। ମାଆଙ୍କ ପାଖରେ ପାଖରେ। ମା ମଙ୍ଗଳାଙ୍କ ପାଖରେ ସବୁ ସେଠି ପଣା ହାଣ୍ଡି ହୁଏ। ସବୁ ଗାଁ ର ସମସ୍ତେ ପଣା ପିଅନ୍ତି ଆମେ ସମସ୍ତେ ପଣା ପଡିବୁ। ବହୁତ ଦୋକାନ ବି ପଡେ ଆମ ଗାଁରେ ଆଉ, ଏମିତି ସବୁ ପଣା ସଂକ୍ରାନ୍ତି ଆମେ ପାଳୁ ଏ ପାଖରେ ବି, ବାରୁଆଁ ସେଠି ମଙ୍ଗଳା ପାଖରେ। ସେଠି ବି ମଙ୍ଗଳା ଅଛନ୍ତି, କାଳୀ ଅଛନ୍ତି। ସେଠି ସେଠି ବି ଯୋଉ ଦଣ୍ଡନାଚ ଜାଣିଥିବେ, ଦଣ୍ଡ ହୁଏ। ସେଠି ଯୋଉ କାଳି। ସେଦିନ ତ ପୂଜା ହୁଏ ସେଠିକି କାଳିଶୀ ଆସନ୍ତି। ସେଠିକି ବି ଆମେ ଯାଉ ଦେଖିବା ପାଇଁ। ପଣା ସଂକ୍ରାନ୍ତି ଦିନ ସବୁ ବହୁତ ପାଟୁଆ ଥାନ୍ତି, ସେମାନେ ସେଠି ନିଆଁରେ ଚାଲନ୍ତି। ଝାମୁ ଯାତ୍ରା ଜାଣିଥିବେ। ଝାମୁ ଯାତ୍ରା ସେଠି ନିଆଁରେ ଚାଲନ୍ତି। କଣ କଣ୍ଟା ବଡା ହୁଏ ପିଠିରେ ଏମିତି ସବୁ, ପଣା ସଂକ୍ରାନ୍ତିରେ ପାଳନ କରାଯାଏ। ଆଉ ଆପଣଙ୍କ ଆଡେ, କେମତି କଣ ପଳନ କରାଯଏ?
ହଁ। ଆମ ଆଡେ ବି ତ, ବଢିଆ ସେ ପାଳନ କରାଯାଏ। ଯେହେତୁ ଏଟା, ଓଡିଆଙ୍କର ନବବର୍ଷ। ତ ସବୁ ଭଲରେ ହୁଏ। ଆଉ ଆମ ଗାଁରେ କଣ କହିଲେ। ଆପଣଙ୍କର ଯେମିତି ମଙ୍ଗଳା ମନ୍ଦିରରେ, ମାନେ ପଣା ପାଣି। ଆମର ସେମତି ତାରିଣୀ ମନ୍ଦିର ଆଉ ହନୁମାନଙ୍କ ମନ୍ଦିରରେ ହୁଏ। ଆମର ବି ଏଠି ତାରିଣୀ ମନ୍ଦିରରେ କଣ ହୁଏ ନା। ମାନେ ପାଞ୍ଚ ସାତ ଦିନ ପୂର୍ବରୁ, ଆଗ ଧଳା ଚୁନ ଲି ଦେଇଥାନ୍ତି ଚାରିଗଡା। ତାପରେ ଥିବ ପୂଜା ତିନି ଚାରି ଦିନ ତାପରେ, ସବୁ ରଙ୍ଗ ଦ ଦିଅନ୍ତି ଆଉ। ଆଉ ଆମର ତାରିଣୀଙ୍କର, ସେମିତି ହୁଏ ମାନେ ଆଗ ଚୁନ ଚୁନୀ ଲିପି ଦିଅନ୍ତି ତାପରେ ରଙ୍ଗ ଦିଅନ୍ତି ଆଉ ହନୁମାନ ମନ୍ଦିରରେ ତ, ଆଉ କଣ ଚୁନ ଲିପା ହୁଏ କି? ଆମର ସେଟା ଟାଇଲ ପଡିଛି ମନ୍ଦିର ଟା ତ ଖାଲି ଭିତର ଗୁରା ଟାଇଲ ପଡିନି ମାନେ। ସିମେଣ୍ଟ ରେ ଅଛି ପ୍ଲାଷ୍ଟର ର ହେଇଛି ତ ସେଇଟା ରଙ୍ଗ ଦିଆ ଯାଏ କମଳା କଲର ରଙ୍ଗ ହନୁମାନ। ଙ୍କୁ ଦିଆଯାଏ ରଙ୍ଗ ଆଉ ତାଙ୍କ ପାଖରେ ଯୋଉ, ଛୋଟ ଛୋଟ ମାନେ ମୂର୍ତ୍ତି ଅଛନ୍ତି ତାଙ୍କୁ ସ ସବୁ ଘିଅରେ ଗାଧୋଇ ଦିଅନ୍ତି ସେଦିନ।
ଆଉ ସେଠି ଗଣେଶ ଠାକୁର, ନାଗ ଠାକୁର ବି ଅଛନ୍ତି। ତାଙ୍କର ବି, ମାନେ ରଙ୍ଗ କରା ଯାଇ ଥାଏ ଆଉ। ମାନେ ଯୋଉ ଦିନ ପଣା ସଂକ୍ରାନ୍ତି ସେଦିନ ତାଙ୍କୁ। ପୁରା ଭଲରେ ଗଙ୍ଗା ଜଳ, ଗୁଆ ଘିଅ, ମାନେ ସବୁ ପକେଇକି, ମାନେ ଗାଧେଇ ଦିଅନ୍ତି ଆଉ ଆମର ମାନେ କଣ ହୁଏ ନା ଏଠି ପଣା ସଂକ୍ରାନ୍ତି ପୂର୍ବରୁ, ଆପଣ ଜାଣିଥିବେ। ଯେ, ମାନେ ପଣା ପୂର୍ବରୁ ହିଁ ଦଣ୍ଡ ବାହାରେ ଆମର ବି ଏଠି ବାହାରନ୍ତି ଆଉ। ଜାଣିଥିବେ ଯୋଉ ଗାଁର ଦଣ୍ଡୁଆ ମାନେ ବାହାରିବେ ଆଗ ସେଇ ଗାଁ ରେ ଦଣ୍ଡ ନାଚ କରିବେ ତା ତାପରେ ଅନ୍ୟ ଗାଁକୁ ଯୋଉମାନେ ଡାକିଥିବେ ତାଙ୍କ ଗାଁକୁୁ ଯାଆନ୍ତି ଆଉ ଆମେ ତ ବହୁତ ମତେ ତ ବହୁତ। ବହୁତ ବଢିଆ ଲାଗେ ଦଣ୍ଡ ନାଚ ଦେଖିବାକୁ ଏବେ ଦେଖିବେ, ମାନେ ଦଣ୍ଡ ନାଚ ସବୁ ବୁଡି ଗ ଲାଣି ଗାଁ ଗାଁ କରେ କିନ୍ତୁ ଆମ ଗାଁରେ ବହୁତ ବଢିଆରେ ହୁଏ। ଆଉ ଦଣ୍ଡ ନାଚରେ କଣ କରନ୍ତି ନା। ଆମେ ସମସ୍ତେ, ଏଠି ସାଇ ଭିତରୁ ସାଙ୍ଗ ହେଇକି ମାନେ ଦିନରୁ ଯାଉ ଧୂଳି ଦଣ୍ଡ ଦେଖି। ମାନେ ଯୋଉଟା, ଗୋଟେ ଧୂଳି ଦଣ୍ଡ ହୁଏ ସେଇଟା ଦିନରେ ହୁଏ ମାନେ ପୁରା ଖରା ହେଇଥିବ ଟାଇଁ। ଖରା ଯେମିତି, ବାରଟା ଗୋଟେ। ହଁ ତାଙ୍କ ଗୋଡ ତାତି ଯାଉଥିବ ସେତ ଖାଲି ପାଦରେ ହିଁ ମାସ ଟା ତାଙ୍କ ଚାଲନ୍ତି ପଣା ମାନେ ସେ ମାସ ଟାଙ୍କ ଆଉ ସେ ସେଠି ଦିନରେ କେବଳ ସେ ଥରେ ଖାଆନ୍ତି। ଆଉ ଧୂଳି ଦଣ୍ଡରେ କଣ କହିଲେ, ସେ ପୁରା ସେ ଖରାରେ ପେଟେଇକି, ମାନେ ଠାକୁରଙ୍କୁ ଷଷ୍ଟାଙ୍ଗ ପ୍ରଣାମ କରିବେ। ତାପରେ ଠାକୁରଙ୍କ ର ନୀତିକାନ୍ତି କରିକି, ପୂଜା ତ ଆରମ୍ଭ କରନ୍ତି ଆଉ ବେତରେ ବି ତାଙ୍କର ଯିଏ, ମାନେ ଥିବେ। ଜଣେ ଶିକ୍ଷକ ମାନେ, ଯଦି ହେଇଥିବେ ଏମାନାନ ଙ୍କୁ ଛାତ୍ର କରିଥିବେ ମାନେ ସେମିତି ଗୋଟେ। କରନ୍ତି ବିଷୟରେ ଆଉ ନହେଲେ ମେ ଯିଏ ମାନେ ସେ ଦଣ୍ଡରେ, ତାଙ୍କର ଯିଏ ମୁଖ୍ୟ। ସିଏ ହେଇଥିବେ କୃଷକ, ଏମାନଙ୍କୁ ବଳଦ କରନ୍ତି ଏମିତି ବି ମାନେ ବିଷୟ କରିକି ଧୂଳି ଦଣ୍ଡ ହୁଏ।
ଆଉ, ସେ ସନ୍ଧ୍ୟା ପୂର୍ବରୁ ଖାଇଦେବେ ମାନେ ଖାଇବେ, ତାଙ୍କର। ଖାଇବାରେ ହବ ସେମାନେ କିନ୍ତୁ ସେ ପନିିକି ବ୍ୟବହାର କରିକି, କୌଣସି ଜିନିଷ କାଟିବେନି ସବୁ ଛେ ଚିବେ ହାତରେ ମାନେ ନିଜେ ନିଜେ ସେ ସେମତି ବଡ ବଡ ଇଏ କରିକି କାଢିକି ଖାଇିବେ ମାନେ ଖାଇ ଖାଇଲା ବେଳେ ଯଦି ଶିଆଳ ବା କୁକୁର କିଛି ଭୁକନ୍ତି ତା ହେଲେ ସେ ଯେତିକି ଖାଇଥିବେ ସେ ଖାଇବା ରୁ ହିଁ ଉଠି ଯାଆନ୍ତି କୁହନ୍ତି ଲୋକ ମୁଁ ଶୁଣିଚି। ସେଥିପାଇଁ ଖାଇଲା ବେଳେ ଜୋର ଜୋରରେ ଢୋଲ, ଘଣ୍ଟ ମାନେ ଜୋର ବାଜୁଥିବ ସେ ଖାଇବେ ଯେମିତି। ତାଙ୍କୁ କିଛି ବି ଶୁଭି ବନି। ଆଉ ଆମର କଣ ଆଉ କଣ ହୁଏ ନା ଏଠି ଯାତ୍ରା ବି ପଡ଼େ ମାନେ ଯାତ୍ରା ଆଗରୁ ମାସକ ଆଗରୁ କଲ। କଟିଥାଏ ମାନେ ଜାଣିଥିବେ ଯେ ପଣା ସମୟରେ ସବୁ ଗାଁରେ ଯାତ୍ରା ହୁଏ ସେଥିପାଇଁ ମାସେ ଆଗରୁ ନ କାଟିଲେ। ମାନେ ହେଇ ପାରିବନି। ଆମର ପଣା ସରିଲା ପଣା ସରିଲାର ଦିନେ ଦି ଦିନି ଭିତରେ ନାଚ ହୁଏ ରାତିରେ ହୁଏ କିନ୍ତୁ। ଦିନରେ ଆମର କଣ ହୁଏ ନା ମୀନା ବଜାର ଆମର ପୁରା। ଆଉ ପଡିଥିବ ଦିନ ଚାରିଟାରୁ ମୀନା ବଜାର ଆରମ୍ଭ ହେଇଯିବ। ଆଉ ବଡ଼ ମୀନା ବଜାର ଏଠି ପଡ଼େ ଆମର ବଡ଼ ପଡ଼ିଆ ଯେହେତୁ ଆଉ ବହୁତ ଲୋକ ଆସନ୍ତି। ମାନେ ଏଇ ଆମ ଆଖପାଖ ଅଞ୍ଚଳର ଲୋକ। ଆଉ ଆମ। ଅଜା ଘର ଭଉଣୀ ମାନେ ଯିଏ ସବୁ ବାହାରେ ରହିଛନ୍ତି ସମସ୍ତେ ଆସନ୍ତି ଏଇଟା ଯେହେତୁ ଆମ ଗାଁ ର ଗୋଟେ ବଡ ପର୍ବ। କହିଲେ ଚଳେ। ଆସନ୍ତି ଆଉ ମୀନା ବଜାରରେ ଆମେ ତ ସବୁ ସାଙ୍ଗ ହେଇକି ବୁଲୁ ଆଉ ରାତିରେ ଯାତ୍ରା ଦେଖୁ। ଯାତ୍ରା ତ ଏଗାର ଟା ପରେ ହିଁ ଆରମ୍ଭ ହୁଏ ଆମେ ଯାଉ ସବୁ ସାଙ୍ଗ ହେଇକି। ଆଉ ବଢ଼ିଆ ବଢ଼ିଆ ବହି ଆଉ ସକାଳୁ ଆସି କଣ କରୁନା ଯେମିତି ପୁଣି ତା ଆର ଦିନ ନାଚ ଥାଏ। ହଁ ତ ଖାଇକି ସାଙ୍ଗେ ସାଙ୍ଗେ ଶୋଇ ପଡ଼ୁ। କାରଣ ରୋଷେଇ ବାସ କରିକି ଖାଇକି ଶୋଇଲା ବେଳକୁ ତ କେତେ ଡେରି ହେଇଥିବ ଜାଣିଥିବେ ଯେହେତୁ ନାଚ ହଉ ହଉଛି। ଆଉ ଆପଣଙ୍କ ଆଡ଼େ ଯାତ୍ରା ହୁଏ ନା ନାଇଁ ପଣା କୁ?
ହଁ ଆମ ଆଡ଼େ ବି ସେମିତି ପଣା ସଂକ୍ରାନ୍ତି ଦିନ କି ନହେଲେ ତା ପରଦିନ ଏମିତି ତିନି ଦିନ ନାଚ ହୁଏ ଆମ ଆଡ଼େ ବି ସେମିତି ଯାତ୍ରା ପଡ଼େ ମୀନା ବଜାର ପଡ଼େ ଦୋଳି ପଡ଼େ। ଛୋଟ ଛୁଆଙ୍କ ପାଇଁ ଦୋଳି ପଡ଼େ ଆଉ ବହୁତ ସାରା ଦୋକାନ ପଡ଼େ ଆମେ ବି ସେମିତି ସନ୍ଧ୍ୟା ବେଳେ ରୋଷେଇ ବାସ ସାରି ଦେଇକି ଦୋକ ସମସ୍ତ ବନ୍ଧୁବାନ୍ଧବ ଆମ ଘରକୁ ଥାଆନ୍ତି ଯୋଉଁ ବାହା ହେଇ ଯାଇଥିବା ଦିଦି ମାନେ ସବୁ ଘରକୁ ଏକା ସାଙ୍ଗରେ ଆମେ କାମ ସରିକି ସବୁ ମୀନା ବଜାର ଯାଉ, ଦୋକାନ ସବୁ ବୁଲୁ ହଁ ଛୋଟ ଛୁଆ ମାନେ ସବୁ ତାଙ୍କର ଦୋଳି ଖେଳନ୍ତି ତାପରେ ସେଠୁ ଆସିକି ଖାଇକି ଟିକେ ସମୟ ରେଷ୍ଟ କରିକ ଜାଣିଥିବେଠୁ ନାଚ ଷ୍ଟାର୍ଟ ହୁଏ। ନାଚ ଦେଖି ଯାଉ। ତାପରେ ଏଇ ନାଚ ସରଲା ପରେ ସେଠୁ ପୁଣି ସକାଳୁ ଭୋରୁ ଭୋରୁ ପଳେଇ ଆସୁ ତାପରେ ଟିକେ ଏଠୁ ଗାଧୁଆ ଫାଧୁଆ କରିକି ସେଠୁ ପଖାଳ ଖାଇକି ସମସ୍ତେ ଶୋଇ ପଡ଼ୁ ପୁଣି ସେଠୁ ରାତିକି ଯେହେତୁ ନାଚ ଥାଏ ନାଚ ହୁଏ ପୁରା ତିନି ଦିନ ଯାକ ଯାତ୍ରା ହୁଏ। ଆଉ ପଣା ସଂକ୍ରାନ୍ତି ଆଗରୁ ଦି ଦିନି ଆଗରୁ ଆମ ଗାଁ ଯୋଉ ମଙ୍ଗଳା ଠାକୁର ଅଛନ୍ତି ଆମ କଲର ଦିଆଯାଏ ତାଙ୍କୁ ବାହାରକୁ ଆଣିକି କଲର ଦିଅନ୍ତି ପୁଣି ସେ ଘରେ ନେଇକି ରଖି ଦିଅନ୍ତି। ପଣା ସଂକ୍ରାନ୍ତି ଦିନ ସକାଳୁ ଦେହୁରୀ ଆସନ୍ତି ଆସନ୍ତି ବ୍ରାହ୍ମଣ ପୁରୋହିତ ସେମାନେ ବି ଆସନ୍ତି ତାପରେ ଠାକୁର ଠାକୁରଙ୍କୁ ପୁଣି ଗାଧୁଆ ପାଧୁଆ କରିକି ପୁଣି ନୂଆ ଲୁଗା ପିନ୍ଧେଇକି ପୁଣି ତାଙ୍କୁ ପୂଜା ପୂଜି କରନ୍ତି। ସେଦିନ ଆମର ବହୁତ ବଡ଼ ପୂଜା ହୁଏ। ବ୍ରାହ୍ମଣ ପୁରୋହିତ ସେ ଦି ଜଣ ବି ଆସନ୍ତି, ଦେହୁରୀ ଥାନ୍ତି ସେ ଯୋଉଁ ଟିକେ ପୂଜା ହୁଏ ଠାକୁରଙ୍କ ପାଖରେ ପୂଜା ସରିଲା ପରେ ସେଠୁ ପଣାହାଣ୍ଡି ଠାକୁରଙ୍କ ପାଖରେ ହବ ସବୁ ସବୁ ଗାଁ ଲୋକ ମିଶିକି ପଣା ପିଅନ୍ତି। ଆଉ ସେଦିନ ପ୍ରସାଦ ବି ବ୍ୟବସ୍ଥା ହୁଏ ସେଠୁ ସମସ୍ତେ ଅରୁଆ ଡାଲମା ପ୍ରସାଦରେ ସମସ୍ତେ ଖାଆନ୍ତି ତାପରେ ଏଇଠୁ ଖାଇ ସାରିଲା ପରେ ରାତି ବେଳକୁ ଯାତ୍ରା ହୁଏ ସେଟା ଗୋଟେ ଖୁସି ଲାଗେ ମୀନା ବଜାର ପଡ଼େ ଛୋଟ ଛୁଆ ମାନେ ଦୋଳି ଖେଳନ୍ତି ଆଉ ଆମେ ସବୁ ମୀନା ବଜାର ବୁଲି ଯାଉ ବହୁତ ସାରା ଦୋକାନ ପଡ଼େ ଘର କରଣା ଜିନିଷ ସେଠି ପଡ଼ି ଥାଏ। ଆମେ କିଣିକି ଆଣୁ ଗୋଟେ ବହୁତ ଖୁସି ଲାଗେ ପଣା ସଂକ୍ରାନ୍ତିରେ ଆଉ ଯେମିତି ଦଣ୍ଡ ନାଚ କରେ ଦଣ୍ଡ ନାଚ ବି ଆମର ସେମିତି ହୁଏ ଜାଣିଥିବେ ତ ମାସ ସାରା ଯୋଉ ଦଣ୍ଡୁଆ ମାନେ ବାହାରେ ରୁହନ୍ତି। ସେମାନେ ସେମିତି ଖାଲି ପାଦରେ ଚାଲନ୍ତି! ଆଉ ଦଣ୍ଡ ନାଚ କରନ୍ତି ଆମେ ବି ସେମିତି ଧୂଳି ଦଣ୍ଡ ଦେଖିବାକୁ ଯାଉ ଯୋଉଁ ଖରାରେ ପେଟେଇ ଥାଆନ୍ତି ତାପରେ ପୋଖରୀ ହୁଡା ଦେଖିବେ ଯୋଉଁ ଯାଇକି ଯେତେବେଳେ ମା ଆସନ୍ତି କାଳୀ ଠାକୁର ସିଏ ଆସନ୍ତି ଠାକୁର ତାଙ୍କ ଦେହରେ ସେ ସବୁ ଦେଖୁ ପୂଜା ପାଠ ହୁଏ। ସେଠୁ ସନ୍ଧ୍ୟା ବେଳେ ଯାଉ ସନ୍ଧ୍ୟା ପୂଜା ଦେଖୁ ତାପରେ ରାତିରେ ଦଣ୍ଡନାଚ ହୁଏ ଦଣ୍ଡ ନାଚ ଦେଖୁ ଗୋଟେ ଖୁସି ଲାଗେ। ସମସ୍ତେ ମିଶିକି ଘର ଲୋକ ଯାଆନ୍ତି। ଗୋଟେ ଦଣ୍ଡ ନାଚ ଦେଖିବାକୁ ଆଉ ତ ଏବେ ଆଉ ଏତେ ଗାଁ ଗାଁ ବୁଲି କି ଆଉ ଦଣ୍ଡ ନାଚ ବି ଉଠିଗଲେଣି କିନ୍ତୁ ପରମ୍ପରା ଯେମତି ଅଛି କିନ୍ତୁ ଆମ ଗାଁ ରେ ପ୍ରତ୍ୟତ ବର୍ଷା ଯାହାହେଲେ ଦଣ୍ଡନାଚ ହବ। ଦଣ୍ଡନାଚାର ବି ଗୋଟେ ବହୁତ ଭଲ ଲାଗେ ସେ ଯୋଉ ବିଷୟ ସବୁ କରନ୍ତି ହାଡି ହାଡିଆଣି ଣି ଏସବୁ ଦଣ୍ଡ ନାଚରେ ବହୁତ ଭଲ ଲାଗେ ଦଣ୍ଡ ନାଚ ଦେଖିବାକୁ ଆଉ ପାଟୁଆ ମାନେ ଜାଣିଥିବେ ଯୋଉଁ ପଣା ସଂକ୍ରାନ୍ତି ଦିନ ଯେତେ କ ଘଣ୍ଟ ପାଟୁଆ ସବୁ ବୁଲୁଥିବେ ସେଦିନ ସିଏ ତାଙ୍କର ସେଠୁ ପୂଜା ସରିଲା ପରେ ତାଙ୍କ ଘରକୁ ଯାଆନ୍ତି ସେ ମାସ ଟାଙ୍କ ସେ ବାହାରେ ରୁହନ୍ତି ଘରକୁ ଯାନ୍ତି। ଛାମୁ ନିଆଁ ପୁରା ହେଇଥିବ ସେ ନିଆଁ ରେ ସେମାନେ ଚାଲନ୍ତି। ପିଠିରେ କଣ୍ଟା ବାଡାନ୍ତି ଆଉ ଏମିତି ତା ଧରିକି ବି ସେମାନେ ନିଆଁରେ ଦୌଡିବେ। ତାଙ୍କ ପାଦ ଫୋଟକା ହେଇଯାଉଥିବ। ଆମେ ସବୁ ସେରା ଦେଖୁ ବହୁତ ଇଏ ଲାଗେ। ସେ ସବୁ ତ ଆଉ ଘଣ୍ଟ ପାଟୁଆ ବି ଦେଖିବା ଆଉ ଏତେ ଆଉ ନାହାନ୍ତି। ଆଗେ କେତେ ଥିଲେ। ଆଉ ଏବେ ଏମିତି କମ୍ ହେଇଗଲେଣି କିନ୍ତୁ ତ ଥାଇ ପ୍ରଥା ବଞ୍ଚି ରହିଚି। ଆଉ ଘଣ୍ଟ ପାଟୁଆ ଅଛନ୍ତି ଦଣ୍ଡ ନାଚ ହୁଏ। ଆମ ଗାଁଆ ଆଡେ ପଣା ସଂକ୍ରାନ୍ତି କି ତ ବହୁତ ଧୁମଧାମରେ ପଣା ସଂକ୍ରାନ୍ତି ପାଳନ କରାଯାଏ। ଆମ ଘରର ସମସ୍ତଙ୍କ ପରିବାର ସମସ୍ତେ ନୂଆ ଡ୍ରେସ କରନ୍ତି। ଆଉ ବନ୍ଧୁବାନ୍ଧବ ଆସନ୍ତି। ସେ ଦିଟା ଆମର ଗାଁ ରେ ବଡ ପୂ ମାଙ୍କର ସେଟା ବଡ ପୂଜା ହୁଏ। ପଣା ସଂକ୍ରାନ୍ତି। ହେଟି ପୂଜା ହେଲା ପରେ ସମସ୍ତେ ସେଠି ପ୍ରସାଦ ସେବନ କରନ୍ତି। ତାପରେ ଘରକୁ ଆସ
ହଁ ତ ଆମର ବି ହଁ ଆମର ବି ସେ ସେମତି କଣ ହୁ ନା ପଣା ସଂକ୍ରାନ୍ତି କି ପଣା ପାଣି ଦିଆଯାଏ ଠାକୁରଙ୍କ ପାଖରେ। ଆଉ ଗୋଟେ ମାନେ ପଣା ହୁଏ ଠାକୁରଙ୍କର ସୋତନ୍ତ୍ର ଭୋଗ ଯୋଉଟା ବେଲପଣା ହୁଏ। ସେଥିରେ ସବୁ ପ୍ର ପ୍ରକାର ଫଳ ପଡିଥିବ। ଦହି କ୍ଷୀର ଛେନା ଗୁଡ ମହୁ ଏମିତି ସବୁ ପ୍ରକାର ଜିନିଷ ପଡି ହେଇଥାଏ ଆଉ ଛୋଟଠୁ ବଡ ଲୋକ ମାନେ ଆଗ ଠାକୁରଙ୍କ ବାହାରେ ଭୋଗ ଲାଗିଲା ପରେ। ସମସ୍ତେ ପିଅନ୍ତି ବହୁତ ବଢିଆ ଲାଗେ। ଆଉ ଆମର ପଣା ସଂକ୍ରାନ୍ତି ତ ଏଠି ବହୁତ ବଢିଆ ଭାବରେ ପାଳନ ହୁଏ ଲୋକମାନେ ବି ନିଆଁରେ ଚାଲନ୍ତି ଯାହାର ମାନସିକ ଥିବ। ନିଆଁରେ ବି ସେମାନେ ଚାଲନ୍ତି। ଏପଟୁ ସେପଟ ସେପଟେ ପାଣି ଗାତ ଥିବ ଏପଟେ ପାଣି ଗାତ ଥିବ ସେ ଚାଲିକି ଯିବେ। ଆଉ ତାପରେ ଆମର ଏଠି କଣ ଝାମୁ ଯାତ୍ରା ବି ହୁଏ। ବହୁତ ବଢିଆ ଭାବରେ ପଣା ହୁଏ ଆଉ ପଣା ସଂକ୍ରାନ୍ତିରେ ଗୋଟେ ମାନେ ଆମର ସ୍ଵତନ୍ତ୍ର ଏଠି ପୂଜା ହୁଏ କୀର୍ତନ ହୁଏ। ଠାକୁର ତାରିଣୀଙ୍କ ପାଖରେ ବଢିଆ ସେ ହୁଏ ଆଉ ମୁଁ ଟିକେ ଏବେ ରହୁଛି। ଆପଣ ପରେ କଲ କରିବେ ମୋର ଟିକେ କାମ ଅଛି ଆଉ।
ଆଜ୍ଞା।